ଆଉ ସାଙ୍ଗ କଣ କରୁଛୁଲୁ? ହାଲୋ। ହାଲୋ ସାଙ୍ଗ ମୋ ଭୟସ ଆ ଥା ଶୁଭୁଚି?
ଏବେ ଶୁଭିଲା।
ଆଉ କଁ କରୁଥିଲୁ? ଏବେ କଣ କରୁ
ଏରି ବସି
ବସିଥିଲୁ। ଆଉ ଖାଇ ପିଇ ସାଇଲୁଣି? ଖାଇ ପିଇ ସାରଲୁଣି?
ହଁ।
ଆଉ ଘରେ ମଉସା ମାଉସୀ କଣ କରୁଚନ୍ତି? ହଁ ମୁଁ ଖାଇ ପିଊ ସାରଲିଣି। ଆଉ ଘରେ ମୋଉସା ମାଉସୀ କଣ କରୁଚନ୍ତି?
ଏଇ ବସିଥିଲେ ଏଇଠି ବାହାରେ ପବନ ଖାଉଥୁଲେ।
ଓହୋ ଆଉ ତୋ ଦେହ ପା ଭଲ ଅଛି?
ହଁ ମୋ ଦେହ ଭଲ ଅଛି ଆଉ।
ସାଙ୍ଗ ମୁଁ କଣ ଶୁଣିବାକୁ ପାଇଲି ତମ ଆଡ଼େ ଦଶହରା ବୋହୁତ ଭଲରେ ପାଳନ କରାଯାଏ।
ହଁ ଆମର ତ ବୋହୁତ ମାନେ ଦଶରା ମାନେ ଆମ ଗାଁରେ ପ୍ରସିଦ୍ଧ। ଖାସ କରି ଦଶରାରେ ବଳଦ ଯାତ୍ରା ଆମର ଏଠି ବଳଦମାନଙ୍କୁ ନେଇକି ଯା ଗୋଟେ ଯାତ୍ରା ରା ଭଳିଆ କରାଯାଏ। ଗାଁ ଗାଁ ବୁଲା ହୁଏ ବଳଦମାନଙ୍କୁ ଆଉ ଦୁର୍ଗା ଠା କୁରଙ୍କୁ ପୂଜା କରାଯାଏ। ଆଉ କଣ ଏମତି ରାବଣ ପୋଡ଼ି ଆମର ହୁଏ। ଖାସ କରି ଆମର ଅଷ୍ଟ୍ ଅଷ୍ଟମୀ ନବମୀ ଇ ଦିନ ଆମର କୋଉ ଦୁର୍ଗା ଠାକୁରଙ୍କୁ ପୂଜା କରାଯାଏ। ଦଶମୀ ଦିନ ଦଶମୀଟା ହଉଚି ମୁଖ୍ୟ ଦିନ ଆମର ଏ ମାନେ ଏପଟେ। ସେଇ ଦଶମୀ ଦିନ ଆମର ବଳଦର ଯାତ୍ରା କରାହୁଏ। ଆଉ ଏକାଦଶୀ ଦିନ ଆମର ସେଇଦିନ ରାବଣକୁ ପୋଡ଼ା ହୁଏ। ଏମିତି ସବୁ ମଜା ଆମର ଏପଟେ ହୁଏ। ଆଉ କଣ ବୋହୁତ ନାଁ ଦୋକାନ ବାଡ଼ି ସବୁ ପଡେ ଆମର ଏପଟେ। ମୀନା ବଜାର ପଡେ। ଆମେ ବି ପ୍ରି ଆମେ ବି ପ୍ରତି ବର୍ଷ ମୋ ପରିବାର ଲୋକଙ୍କୁ ନେଇକି ଯାଏ ଦେଖିବାକୁ ମତେ ବୋହୁତ ଖୁସି ଲାଗେ ପରିବାର ଲୋକେ ବି ବୋହୁତ ଖୁସି ହୁଅନ୍ତି। ଆଉ ତୁ ନିଶ୍ଚିନ୍ତ ଆସିବୁ ଏଇ ବର୍ଷ ଆମ ଗାଁକୁ।
ହଁ ନିଶ୍ଚୟ ଯିବି ନିଶ୍ଚୟ ଯିବି। ମୁଁ ଶୁଣିବାକୁ ପାଇଲି ତ ଅଁ ଦଶହରା ତମ ଗାଁରେ ବୋହୁତ ପ୍ରସିଦ୍ଧ ସେଥିଲାଗି ପଚାରିଲି ଅ କେମିତି କଣ ହୋଉଛି।
ଆଉ ତମ ଆଡ଼େ ହୁଏ କି ନାଇଁ ଦଶରା?
ହଁ ଆମ ଆମ ଆଡ଼େ ବି ହୁଏ ଆମ ଗାଁ ଆରେ ବି ବୋହୁତ ଧୁନ କରାଯାଏ। ଯେହେତୁ ଏ ଓଡିଶାର ଗୋଟେ ବ ବଡ଼ ପର୍ବ ଦଶ ହରା ଅଁ ଆମ ଗାଁରେ ବୋହୁତ ଭଲରେ ପାଳନ କରାଯାଏ। ଆଜ ସଜା ଆଉ ସାଜସଜା କରାଯାଏ। ବିଭିନ୍ନ ପ୍ରକାରର ଦୋଳି ପଡ଼େ ଖାଇବା ଜିନିଷ ରହିଥାଏ। ବିଭିନ୍ନ ପ୍ରକାରର ଅ ବିଭିନ୍ନ ଲୋକମାନେ ଆସନ୍ତି ଗାଁରେ ବୁଲିକି ଅ ବୁଲନ୍ତି‌। ଖାଇବା ପିଇବା ବି ବୋହୁତ ଭଲକି ପଡ଼ିଥାଏ ଏନ୍ତି ସବୁ ପଡି଼ ଥାଏ ଲୋକ ବି ସବୁ ଘ ରେ ବି ବୋହୁତ କୁଣିଆ ବୋହୁତ ବୁଲିବାକୁ ଯାଉ।
ହଁ ଆମ ଆଡ଼େ ବି ସେମିତି ବୋହୁତ ସାରା ଦୋକାନ ବାଡ଼ି ଆମର ପଡ଼େ। ଖାସ୍ କରି ଆମର ଏପଟେ ଏ କିଛି ଗୋଟେ ପୂଜା ପର୍ବ ହେଲେ ନାଁ ଆମର ଏପଟେ ଉଁ ସବୁ ସୁନ୍ଦର ସୁନ୍ଦର ଦୋଳି ମାନ ପଡ଼େ ଯେମିତି ରାମ ଦୋଳି ଚ କ୍ରି ଦୋଳି ଏମିତି ବି ବିଭିନ୍ନ ପ୍ରକାର ଦୋଳି ପଡେ ଆଉ ଆ ଆମେ ବି ଯାଉ, ମୁଁ ମୋ ସାନ ଭାଇ ଭଉଣୀ ମାନେ ସବୁ ଯାଉ ଆମେ ପ୍ରତିବର୍ଷ ଆମେ କିଛି ଦେଖୁ କି ନ ଦେଖୁ କିନ୍ତୁ ଆମେ ଦୋଳି ନିଶ୍ଚିନ୍ତ ଖେଳୁ ମାନେ ଖେଳିବୁ, ଆଉ ଆମେ ଗୁପଚୁପ, ଆଇସ୍କ୍ରିମ ଏସବୁ ଜିନିଷ ବହୁତ ସାରା ଖାଇବା ଜିନିଷ ଆମେ ସେଠି ଖାଉ ବଜାରରେ ଆଉ ରାବଣ ପେଷର ଠେଷର ଆଉ ଉଁ ମାନେ ଅଲଗା ମାନେ ଅ ଅଲଗା ଆ ଗାଁ ମାନଙ୍କରୁ ଆ ଯୋଉ ସବୁ ଆସିକି ରହିଯା ମାନେ ଏପଟେ ଆମର ରହିଯାଆନ୍ତି, ଘର ଭଡା ନେଇକି ରହିଯାଆନ୍ତି, ଦେଖିଆକୁ ଭଲ ଆମର ଏପଟେ ପ୍ରସିଦ୍ଧ ନା ମାନେ ଦଶରାଟା ତ ସେଥିପାଇଁ ମାନେ ମତେ ଖୁସି ଲାଗେ ଯାହଉ ଆମ ମାନେ ଆମ ଗାଁକୁ ବି ବାହାର ଲୋକ ଦେଖି ଆସୁଛନ୍ତି, ଆମ ଗାଁକୁ ବାହାର ଲୋକ ଚିହ୍ନୁଛନ୍ତି, ଆମ ଗାଁରେ କୋଉ ଭଳିଆ ଦଶରା ପ୍ରସିଦ୍ଧ ଆମକୁ ଖୁସି ଲାଗେ ଏ ସବୁ ଜିନିଷ ଶୁଣିଲେ ଆଉ।
ଆମ ଗାଁରେ ବି ଦଶରା ବହୁତ ପ୍ରସିଦ୍ଧ, ଆମ ଗାଁକୁ ବି ବହୁତ ଲୋକ ବହୁତ ଆଡୁ ବୁଲିବାକୁ ଆସନ୍ତି, ବହୁତ ମଜା କରନ୍ତି, ଅ ସବୁ ଆମେ ସନ୍ଧ୍ୟା ବେଳେ ଦଶ ଦିନ ଯାକ ସ୍ଥା ପ୍ରଥମ ଦିନରୁ ଆରମ୍ଭ କରିକି ଦଶମୀ ପର୍ଯ୍ୟନ୍ତ ଆମ ଘର ଲୋ କ ସମସ୍ତେ ମିଶିକି ଯି ବୁଲିଆ ପାଇଁ ଯାଉ ବହୁତ ପ୍ରକାର ଜିନିଷ ଦେଖୁ, ବହୁତ ପ୍ରକାରର ସାଜସଜ୍ଜା ଦେଖୁ ବହୁତ ପ୍ରକାର ଜିନିଷ କିଣୁ ଖାଉ ବୁଲୁ ଆ ବହୁତ ମଜା କରୁ, ଏମିତି ବୁଲାବୁଲି କରି ତାପରେ ସମସ୍ତେ ରାତି ସାରା ଦେଖି ପୁଣି ଗାଁକୁ ଫେରୁ। ଗାଁରେ ବି ଆମ ଘର ପାଖରେ ବୋହୁତ ବ ବହୁତ ଭଲ ଭଲରେ ସଜା ସାଜସଜ୍ଜା ହୁଏ, ବୋହୁତ ଭଲରେ ଦଶହରା ପାଳନ କରାଯାଏ। ଆଉ ସମସ୍ତେ ବୁଲିକି ଦେଖିକି ଆସୁ ଆଉ।
ଆଉ ଆମର ତ ସେମିତି ଏଁ ପିଠା ସବୁ ହୋଇଥାଏ ଆମର ଯେମିତି ମଣ୍ଡା ପିଠା କାକେରା ପିଠା ଆଉ ପୋଡ ପିଠା ମୁଆଁ ପିଠା ଏମିତି ବିଭିନ୍ନ ସାରା ପିଠା ହୋଇଥାଏ ଦୁର୍ଗା ଠାକୁରଙ୍କ ପାଖରେ ଉଁ ପ୍ରସାଦ ଲାଗିଥାଏ ଭୋଗ ଲାଗି ଲେ ସେ ପ୍ରସାଦକୁ ଆମେ ସମସ୍ତେ ଘରେ ଖାଉ ଆଉ ସେଇ ଠାକୁରଙ୍କ ମନ୍ଦିର ପାଖରେ ପ୍ରସାଦ ବି ହୁଅ ନା ଅରୁଆ ଭାତ ଡାଲମା ଖଟା ପା ସାମ୍ପଡ ଏମିତି ଢେର ସାରା ଆମର ପାଞ୍ଚ ଦିନ କାଳ ସେଠି ହୁଏ ଆଉ ଯଜ୍ଞ ବି ହୁଏ ବହୁତ ସାରା ଲୋକ ଆସି କିି ଠାକୁରଙ୍କ ପ୍ରସାଦ ବି ପାଆନ୍ତି। ଆଉ ଠାକୁର ଖାସ୍ କରି ଠାକୁରଙ୍କୁ ପ୍ରସାଦ
ପ୍ରଥମ ଦିନରୁ କଳସ ଯାତ୍ରା ହୁଏ। ଆ ବା ଶେଷ ଗତ ଦିନ ପାଇକମାନଙ୍କର ଖଣ୍ଡା ଖେଳ, ଆଉ ବିଭିନ୍ନ ଜାଗାରୁ ଲୋକମାନେ ଆସନ୍ତି ଆଉ ଆମ ଗାଁରେ ସମସ୍ତେ ମିଳି ମିଶିକି ସେଇ ଖେଳ ଦେଖନ୍ତି ଆଉ ସେମାନେ ତାଙ୍କ ସେଟା ଯେହେତୁ ପାଇକ ନା କର ପରେ ଆଙ୍କର ସେଇଟା ତାଙ୍କର ସେ ହୁଏ ତାଙ୍କର ରୀତି ସେ ରହିଛି ତ ବିଷୟରେ କହ
ଆଉ ସେମିତି ମୁଁ ତ ସେମିତି ଚାଲିଛି ଆଉ ଏବେ ତ ଆସିଲାଣି ଦଶହରା ପୁଣି ଭାବିଛୁ, ଏଥର ସମସ୍ତେ ଯିବୁ ବୁୁ କରିବୁ ଆସିବୁ ଆମ ଗାଁକୁ ହେଲା ଆ ମାନେ ପ୍ରାୟତଃ ଦି ତିନି ଦିନ ପରେ ଆର କିନ୍ତୁ ଗୋଟେ ଦିନ ପାଇଁ ନିଶ୍ଚିନ୍ତ ଆସିକି ବୁଲିକି ଯିବୁ
ନିଶ୍ଚୟ ଯିବି, ଯେହେତୁ ତୁ ଡାକୁଛୁ ମୁଁ ବି ତମ ଗାଁ ଦଶହରା ବିଷୟ ଜାଣିଲାଠୁ ମତେ ବି ବହୁତ ଖୁସି ଲାଗୁଛି ଆ ଦେଖିବା ପାଇଁ ବି ଇ୍ଛା ହଉଛି ଏ ବର୍ଷ ନିଶ୍ଚୟ ଯଦି ହବଲବି ଦେଖିକି ଆସିବି
ହଁ ନିଶ୍ଚିତ ଆସିବୁ ଭୁଲିବୁନି ଆଉ ତୁ ଆସିବା ସହିତ ଘରେ ବାବା ମାମାଙ୍କୁ ଆଉ ତମ ପୁଅକୁ ବି ନେଇକି ଆସିବୁ।
ହଁ ନିଶ୍ଚୟ।
ହେଲା ଆସିଲ
ହଁ ଆଉ ସାଙ୍ଗ ଘରେ ଘରେ ସବୁ କେମିତି କଣ ତମର ସବୁ କର। ତା ବିଷୟରେ ବି ଟିକେ ଜଣା, ଏମତି ସାଜସଜା କର ସେଇ ବିଷୟରେ ବି। ସେ ମତେ କହ ହ୍ୟାଲୋ ସାଙ୍ଗ। ହ୍ୟାଲୋ
ହୁଏ ଆଉ
ହ୍ୟାଲୋ ସା ସାଙ୍ଗ ଏହାର ତୁ ମଉସା ମାଉସୀଙ୍କ ସହିତ ସପାରିବାର ଆସିିକି ମୋ ଗାଁରେ ଯୋଉ ଦଶହରା ହେଉଛି, ତମେ ସବୁ ଦେଖିକି ଯିବ ଆଉ ଗଲା ଗଲା ପରେରେ ତୁ ମୋତେ କହିବୁ। କେମିତି କଣ ଲାଗିଲା।
ହଁ ନିଶ୍ଚିନ୍ତ କହିବି, ଆଉ ତମ ଆଡେ କିଛି ସେମିତି।
ଆମର ଆଡେ ବ ବହୁତ ପ୍ରକାର ପିଠା ହୁଏ ଆରିସା କାକରା ଏଣ୍ଡୁରି ବିଭିନ୍ନ ପ୍ରକାର ପିଠା ହୁଏ ଘରେ ତାଗରୁ ସଫାସତୁରା ସା ସୁତୁରା କରି ଘରର ସବୁ ବସ୍ତ୍ର ସଫା ସୁତୁରା କରି ଡ୍ରେ ପୋଷାକ କିଣି ସମସ୍ତେ ଦଶହରା ପୁରା ଆନନ୍ଦର ସହିତ ଅପେକ୍ଷା କରିଥାନ୍ତି କେବେ ଆସିବ ଆମେ ବୁଲିଯିବୁ। ଠୁ ଯାଇକି ସେ ଜିନିଷ ଦେଖିବୁ ନୂଆ ନୂଆ ଜିନିଷ ଖାଇବୁ ବୁଲିବୁ ଏମିତି ସବୁ ଆମେ ବର୍ଷକ ଆଗରୁ ଭାବିକି ଥାଉ ଆଉ ତୋ ସହିତ କଥା ହେଇକି ବହୁତ ଭଲ ଲାଗିଲା ତୁ ଜଣେଇଲୁ ତମ ଆଡେ କେମିତି କଣ ଦଶହରା ହୁଏ ଚେଷ୍ଟା କରିବି ଏ ଏଥର ଦଶହରାରେ ରେ ମୋ ପରିବାର ସହିତ ମୁଁ ତମ ହଁ ହଁ ଗାଁକୁ ଯିବାକୁ
ହଁ ନିଶ୍ଚିନ୍ତ ଚେଷ୍ଟା କରିବୁ ଆଉ ତୁ ଆଉ ତୋ ପରିବାର ଲୋକ ସମସ୍ତେ ଆସିଲେ ମୋର ଟିକେ ଖୁସି ହୁଅନ୍ତି ଆଉ ଖାସ କରି ମୋ ଘର ଲୋକ ବହୁତ ଖୁସି ହୁଅନ୍ତେ ଉଁ ଆଉ କଣ କହିବି ଆଉ ଏମିତି ସବୁ ଚାଲିଥାଏ ଆମର ଦଶହରା ଆଉ ଏଥର କହୁଛନ୍ତି ଦଶହରା ଟିକେ ଏଥର ଟିକେ ଆଉ ଟିକେ ବଡ ଆକାରରେ ଟିକେ ହବ ଆଉ ଟିକେ ଭଲ ଆୟୋଜନ ରହିବ ଏ ବର୍ଷ ମାନେ ପ୍ରତିବର୍ଷ ତ ଭଲ ହୁଏ ଏଇ ବର୍ଷ ଆଉ ଟିକେ ନିଆରା ଭାବରେ ହବ ଆଉ।
ମତେ ନିଶ୍ଚ ଚୟ ଜଣେଇବୁ
ହଁ ନିଶିନ୍ତ ଜଣେଇବି।
ଆ ସାଙ୍ଗ ତୁ ମତେ ଯେହେତୁ ଜଣେଇଲୁ ତମ ଆଡେ ଏତେ ସୁନ୍ଦର ଭାବରେ ଦଶହରା ଅ ତମେ ପାଳନ କର ମତେ ଶୁଣିକି ବହୁତ ଖୁସି ଲାଗିଲା ମୁଁ। ନିଶ୍ଚୟ ଚେଷ୍ଟା କରିବି ତମକୁ ଗାଁ କୁ ଯି ପାକୁ ତୁ ବି ଚେଷ୍ଟ କରିବୁ ତୋ ପରିବାର ସହିତ ତୁ ଆସିକି ଆମ ଗାଁରେ ଦେଖିକି ଯିବୁ। ହ ସାଙ୍ଗତତେ ନିମନ ତ୍ରଣ ରହିଲା ତ ତୁ ଡାକିବୁ ମୁଁ ବି ତୋତେ ନିମନ୍ତ୍ରଣ କରୁଛି ତୁ। ଆ ଆଗାମୀ ବର୍ଷ ଚେଷ୍ଟା କରିବି।
ହଉ ହଉ ମୁଁ ସାଙ୍ଗ ଏବେ ର ଖିଲି ପରେ କେବେ କଥା ହ
ହଁ ହଁ।
ହଁ